ହାଲୋ
ହଁ। କଣ କରୁଛ।
ଏଇଠି ବସିଛି ଆଉ ତମେ
ମୁଁ ବି ବସିଛି।
ହୁଁ ହୁଁ ଆଉ କଣ ଖାଇଥିଲ ଯେ?
ମୁଁ ଖାଇଥିଲି ଭାତ ଖାଇଥିଲି। ଭାତ ଖାଇଥିଲି।
ହୁଁ ହୁଁ।
କାଲି ତମେ କଣ ଖାଇଛ?
ମୁଁ ବି ଭାତ ପଖାଳ ଆଉ ଆଳୁ ଭର୍ତ୍ତା।
ଆଚ୍ଛା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ତୁମର?
ହଁ ଭଲ।
ଆଉ ର ରଜ ପାଇଁ ଡ୍ରେସ୍ କିଣିଲଣି?
ହଁ କାଲି ଯାଇଥିଲି କିଣିବା ପାଇଁ ଡ୍ରେସ୍ । ତମେ କିଣିସାରିଲଣି?
ହଁ ମୁଁ ଅର୍ଡ଼ର କରିଥିଲି ଯେ ଆଜି ଆସିଛି ଭାରି ଦି ହଳ।
ଆଚ୍ଛା ରଜ କେମିତି ପାଳନ କରୁଚ?
ରଜ ଏମିତି ମାନେ ମହୋଉତ୍ସବ ଭଳିଆ ହୁଏନି।କି କି ଯୋଉ ମାନେ କିଛି ହୁଏନି ବେଶୀ କିଛି ଖାଲି ଦୋଳି ହୁଏ।ପଟା ଦୋଳି, ଆଉ ନିଶୁଣୀ ଦୋଳି, ଆଉ ବାଉଁଶ ଦୋଳି ଏମିତି ତିନି ଚାରି ପ୍ରକାର ଦୋଳି ହୁଏ। ଆଉ ପିଠା ହୁଏ, ଆଉ ଆମେ ଖେଳିବାକୁ ଯାଉ। ଆମ ଗାଁ ପାଖ ମାନେ ଯୋଉ ଗାଁକୁ ଆଉ ସେମାନେ ବି ସେଠୁ ବି ଅଲଗା ଝିଅ ମାନେ ଆଉ ଭାଇ ମାନେ ଆସନ୍ତି ଆମ ଗାଁକୁ ଖେଳିବାକୁ। ଆଉ ପାନ ଖାଉ, ନୂଆ ଡ୍ରେସ୍ ପିନ୍ଧୁ, ଅଳତା ଲଗାଉ ସଜବାଜ ହଉ ଏମିତି ଆଉ।
ଆଚ୍ଛା ଫଟୋ ଉଠାଅ କି ନାଇଁ?
ହଁ ଆଜିକାଲି ମାନେ ଆଜିକାଲି ଫଟୋ ଟାର କମନ୍ ଆଗ ଫାଷ୍ଟ୍।
ହୁଁ ଫୋଟୋ ଆଉ ରିଲ୍ସ ।
ହୁଁ। ମୋର ଇନଷ୍ଟାଗ୍ରାମ୍ ନାହିଁ ତ ମୁଁ ଏରା କରିନି।
ମାନେ ଚଲବା ଏଇଦିନ ଫଟୋ ଉଠେଇନୁ ଫଟୋ ଉଠେଇ ସୁବିଧା ହବାର ରଜ ରେ।
ହୁଁ ଭଲ। ଆଉ ଏଟି ପୁଅ ପିଲା ଯଦି ତାସ୍ କି ଲୁଡୁ଼ ଖେଳନ୍ତି।କ କବାଡ଼ି ଏତେ ଖେଳନ୍ତିନି। ତାସ୍ ଆଉ ଲୁଡୁ ଖେଳନ୍ତି।
ଆଚ୍ଛା।
ଆଉ ତମର କେମିତି ପାଳନ ହୁଏ?
ଆମର ତ ଆମ ଗାଁରେ ସେମତି ମହୋଉତ୍ସବ ହୁଏନି। କିଛି ମାନେ ନିଜ ନିଜ ଘରେ ଯେମିତି ସେଲିବ୍ରେସନ୍ କରନ୍ତି ପାଳନ କରନ୍ତି। ନିଜ ଘରେ ପି ପିଠାପଣା। ଦୋଳି ପୁଳି ଲାଗିଗଲେ ଦୋଳି ସବୁ ପଟା ଦୋଳି ସବୁ ମାନେ ସଜେଇବା ନିଜ ଘରେ ଡ୍ରେସ୍ ପିନ୍ଧିକିନି ବୁଲିବା।ମାନେ ନିଜ ଘର ଅନ୍ୟ ଘରକୁ କେମିତି ବୁଲିଯିବ। ଅନ୍ୟ ଘରକୁ ବାକି ଆମେ ଅନ୍ୟମାନଙ୍କ ଘରକୁ ଆମ ସାହିରେ ଯୋଉମାନେ ଅଛନ୍ତି।ସମସ୍ତଙ୍କ ଘରକୁ ପିଠା ଖାଇଯାଉ। ପାନ ଯଦି କିଏ ଆଣିଥିବ ପାନ ବି ସମସ୍ତଙ୍କ ଘର କୁ ଏମିତି ବୁଲି ବୁଲି ଯାଉ।ତାପରେ ଯେତେକ ଝିଅ ଥିବୁ ସବୁ ମଜା କରିବୁ। ତାପରେ ସେମିତି ଆମେ ଲୁଡୁ ଖେଳିବୁ।ତାପରେ ସନ୍ଧ୍ୟା ହେଇଗଲା ଆମେ ପୁଣି ବୁଲି ମାନେ ସକାଳୁ ବେଳେ ବୁଲିଯିବୁ ପୁଣି ଉପରବେଳି ହେଲେ ଆଉଥରେ ବୁଲିଯିବୁ।ଆଉ-ଉ-ଉ ଆମ ଗାଁରେ ତ ସେମିତି କିଛି ହୁଏନି ମୋ ଅଜା ଘର ଗାଁରେ ଯେହେତୁ ହୁଏ।ମୁଁ ଗୋଟେ ଗୋଟେ ବର୍ଷ ସେଠିକି ପଳାଏ।ସେଠି ସେମିତି ତାଙ୍କ ମୋ ଅଜା ଗାଁ ରେ ସେମତି ରଜ ଉ ମହୋଉତ୍ସବ ହୁଏ। ସବୁ ପୁଅ ପିଲା, ସ୍ତ୍ରୀ ଲୋକ, ଝିଅ ପିଲା ସମସ୍ତେ ସେଠି ଭାଗ ନିଅନ୍ତି।ରଜ ପୂର୍ବରୁ ରଜ ପୂର୍ବରୁ ଖେଳ ଷ୍ଟାର୍ଟ୍ ହୁଏ। ରଜ ପରେ ଯାଇକିନି ରଜ ପରେ ସରେ।ସେଥିପାଇଁ ମୁଁ ଗୋଟେ ଗୋଟେ ବର୍ଷ ସେଠିକି ପଳାଏ। ସେଟ୍ ସବୁ ମାନେ ରଜ ପା- ଭଳିଆ ଯେମିତି ସେମିତି ରଜ କ୍ୟୁଇନ୍ ଯେମତି ଟିଭି ମାନଙ୍କର ଶୋ ଦଉଛି, ସେମିତି ବି ହୁଏ।ଯାହା ସବୁ ଖେଳ କବାଡି଼, କ୍ରିକେଟ କ୍ରିକେଟ୍ ପୁଅ ପିଲାମାନଙ୍କ ର କ୍ରିକେଟ, କବାଡ଼ି, ହକି ଖୋ ଖୋ ଏରା ସବୁ ସେମାନେ ଖେଳନ୍ତି। ସ୍ତ୍ରୀ ଲୋକମାନଙ୍କର ଯାହା ସବୁ ଖେଳ ସେମାନେ ଖେଳନ୍ତି ଝିଅ ପିଲାମାନଙ୍କର ଯାହା ସବୁ ନାଚ ଗୀତ ମ୍ୟୁଜିକ୍ ଚେୟାର ସବୁ ଏମତି ହୁଏ ଆଉ ଆମ ଗାଁ ରେ ସେମିତି କିଛି ସେଲିବେ ହୁଏନି। ଯାହା ନିଜ ନିଜ ଘରେ।
ହୁଁ ଆମ ଗାଁ ରେ ବି ହୁଏନି ବାକି ଆମ ଗାଁ ପାଖରେ ଗୋଟେ ଆମର ମାର୍କେଟ୍ ମାନେ ବଜାର ଟା ଅଛି ସେଇଠି ହୁଏ ମାନେ ଏମିତି ଦୋଳି ପରେ ଆଉ ମାନେ ମହୋଉତ୍ସବ ଭଳିଆ ହୁଏ ତମେ ଯେମିତି କହିଲ ଖେଳ ହୁଏ ସବୁ ପ୍ରକାର ଖେଳ ହୁଏ ସେଇଠି ସବୁ ପୁଅ ପିଲା ଝିଅ ପିଲା ସ୍ତ୍ରୀ ଲୋକ ସମସ୍ତେ ଯାଆନ୍ତି
ହୁଁ ଗୋଟେ ଆଏ ମୋ ଜାଗାରେ ଗୋଟେ ଗଛ ପଟୁ। ଦି ତିନିଟା ଗଛ ଅଛି ସେଇଟା ତ ଚାରି ପାଞ୍ଚଟା ଦୋଳି ଏମିତି ଲଗେଇଦେଇ ସଜେଇ ଦେଇଥିବେ ସେଠି ତ ଫଟୋ ଭିଡିଓ ଚାଲେ ହେଲେ ଆମ ଗାଁ ରେ ନିଜ ନିଜର ନିଜ ନିଜ ଘରେ ଦୋଳି ନିଜ ନିଜ ଘରେ ସବୁ କିଛି।
ହୁଁ ହୁଁ
ଗାଁ ବୁଲି ଅନ୍ୟମାନାନଙ୍କ ଘରକୁ ପଳାଉ ବୁଲି ପିଠା ପିଠା ଖାଇ
ଓ ହୋ
ହଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ଆମ ଘରେ ସମସ୍ତ ତମର?
ହଁ ଭଲ ଅଛନ୍ତି।
ଆଉ ତମେ ରୋଷେଇ ଜାଣିଛ?
ହଁ ରୋଷେଇ ଶିଖିଛି। ମାନେ ଖାଇବା ରଷେଇ ମାନେ ବନାନ୍ତି। ସେ ନିଜ ମାନେ ଯାହା ଘରରେ ସେ ହୁଏ ତରକାରୀ ପତ୍ର ସେ ସବୁ କିଣେ ଫାଷ୍ଟଫୁଡ ମୁଁ ଟିକେ ଶିଖି ଯାଏ।
ଓହୋ କଣ କଣ ଶିଖିଛ।
ମି ସେ କିଛି ମ୍ୟାଗି ଚାଉମିିନ ମୋମୋ ତା ସବୁ ପକୋଡ଼ା ମଞ୍ଚୁରିଆନ୍ ଦୋସା ଆଉ ନା ହଁ ଆଉ ସବୁ ପକୋଡା ଫକୋଡା ସବୁ ଶିଖିଛି।
ଓ ହୋ ଭଲ ଆଉ।
ଆଉ ତମେ କଣ ଶିଖିଛ?
ମୁଁ ଘରେ ଯେଉଁଟା ରୋଷେଇ ହୁଏ ସେଇଟା ଶିଖିଛି ଆଉ ସବୁ ନିରାମିଷ ଖାଦ୍ୟ ଶିଖିଛି କାରଣ ମୁଁ ଆଇଁଷ ଖାଏନି ମୁଁ ପିଆଜ ରସୁଣ ବି ଖାଏନି ସେଥିଯୋଗୁଁ ଆଉ।
ଆଚ୍ଛା
ହୁଁ ଶିଖିଛି ଭାତ ହୁଁ ଭାତ ଡାଲମା।
ଘର ଖାଇବା ଶିଖିଛ ମୁ ଫାଷ୍ଟ ଫୁଡ ଖାଇବା ଶିଖେଇଦେବି।
ହଁ ଆମେ ଅପୋଜିଟ୍ ଆଉ
ହଁ
ନା ଅପୋଜିଟ ହେଲେ ଭଲ।
ନା ଆଟ୍ରାକ୍ଟ କରେ ଅପୋଜିିଟ କ ଅପୋଜିଟ।
ହଁ।
କଣ କଣ ଶିଖିଛ ସବୁ।
ମୁଁ ଭାତ ଡାଲମା ମିକ୍ସ ଭେଜ ଛତୁ ପନିର୍
ଛତୁରେ କଣ କଣ ଶିଖିଛ?
ଛତୁରେ
ହୁଁ।
ଛତୁରେ ଛତୁ ଭଜା ଛତୁ ତରକାରୀ ଛତୁ କଷା ଛତୁ ଚିଲି ଆଉ ଛତୁ ପୋକଡା।
ଆଉ ଗୋଟେ ଅଛି ଛତୁ ପତ୍ର ପଡା ଟିକେ ନା
ହଁ ହଁ। ଖିଚି ମ ମାନେ ମ ବୋଉ କଲ ବେଳେ।
ଆଚ୍ଛା।
ହୁଁ।
ଆଉ ତମକୁ ବି ସବୁଠୁ ବେଶୀ କୋଉଟା ଭଲ କରି ଜାଣ
ମିକ୍ସ ଭେଜଟା।
ଆଚ୍ଛା କେମିତି କର?
ଟା ଆଗ ସବୁ ପରିବା ଯୋଉ ପରିବା ପନିର ସୋୟାବିନ୍ ସବୁ କାଟି ଆଗ ଛାଣି ଦଉ ତେଲରେ ତାପରେ ଗୋଟେ। ତାପରେ ଏମିତି ମସଲା କଷିକି ସେଇ ଯୋଉ ମସଲାରେ ଥିବ ଆମେ ପିଆଜ ରସୁଣ ଯ ଖାଉଥିବ ସେ ପିଆଜ ରସୁଣ ର ଛେଚା ନଲେ ପେଷ୍ଟ ପକାଏ ଆଉ କଟା ପିଆଜ ଆଉ ଅଦା ରସୁଣ ପେଷ୍ଟ। ମୁଁ ଆମର ଖାଉନୁ କେବଳ ଅଦା ଆଉ ଟମାଟୋ ଏମିତି ପକେଇକି କରୁ ଆଉ ଆଉ ସବୁ ମସ ଗୁଣ୍ଡ ଯଉ ମସଲା ଗୁଡା
ହୁଁ।
ଆଉ ବେଶୀ ଟିକେ ଭଲ ଦେଖାଯିବା ପାଇଁ କାଜୁ ନହେଲେ ଚାର୍ମଗଜୁର ପେଷ୍ଟ।
ଆଚ୍ଛା।
ତାର ପରିବା ଗୁଡା ପକେଇ ହଁ କୁହ।
ତମେ ଖାଲି ପିଆଜ ରସୁଣ ଖାଉ ନା ଘରେ ବି ଖାଉନାହାନ୍ତି।
ନା ଆମ ଘରେ କେହି ଖାଉନାହାନ୍ତି।
ଆଚ୍ଛା ତା ଛୁଆ ରୁ ଖାଉ ନ
ଛୁଆରୁ ନାହିଁ ମୁଁ ଦଶମ ପରେ ଖାଉନି
ଆଚ୍ଛା।
ମୁଁ ଖାଇଦିଏ ଆଗରୁ ଛୋଟ ବେଳେ ଆ ଘରେ ମନା କରନ୍ତି ମୋ ଦାଦାଙ୍କ ଘର ପାଖରେ ଥାଏ ସେତେବେଳେ ମାନେ ଆମ ଘରେ ଆଇଁଷ କି ପିଆଜ ଶୁଣୁ ହୁନି ଆମକୁ ଦାଦା ପୁରା ଲୋଭ ଲଗେଇ ଦିଅନ୍ତି ଆ ଏଇଟା ଖାଇବୁ ଏଇଟା ଭଲ ଖାଦ୍ୟ ଆମେ ମୋ ଦାଦା ଡାକୁ ଡାକୁ ଆମେ ଭାଇ ଭଉଣୀ ଦି ଜଣଙ୍କୁ ପୁରା ଦୌଡିକି ତାଙ୍କ ଘରେ
ଆଚ୍ଛା।
ହୁଁ।
ଅ ସେମିତି ମାନେ ଛୁଆରୁ ବି ଆଇଁଷ କି ନାହିଁ ଛୁଆ ର ଆଇଁଷ ଖାଉଥିଲ।
ନାଇଁ ଛୁଆର ଆଁଷ ଆଇଁଷ ଖାଉଥିଲ ବା ଦଶମ ପରେ ଆଇଁଷ ସବୁ ଛାଡିଥିଲି ଆଉ ଜ ମନରେ ଆସିଲା ଯେତେବେଳେ ଠାକୁରଙ୍କ ପ୍ରତି ଶ୍ରୀ ଶ ଅନୁଗୁଳ ସ
କାହାକୁ।
ହ୍ୟାଲୋ।
ଠାକୁର ଆନନ୍ଦର
ହଁ ହଁ ଯୋଉ ଜୟଗୁରୁଜ ଠାକୁର ସେହିଟ ହଁ ହଁ ଠାକୁର ଜାଣିଛି ଜାଣିଛି ଆଚ୍ଛା।
ଏଇଠୁ ଖାଇନି ଆଉ ଆଉ ତମୁ କୁଆଡେ ଭଲ ଆସେ ସବୁଠୁ
ଥା ହଁ।
ହ୍ୟାଲୋ।
ଆଜ୍ଞା।
ମୁଁ କହିଲି ତମକୁ ସବୁଠୁ କୋଉଟା ଭଲ ଆସେ।
ମତେ ସେମିତି ଆସେ ଭଲ କଣ ମତେ ସେମିତି କିଛି ଭଲ ନା ଶିଖିନି ଭଲସେ ଶିଖିନି ହେଲେ ସବୁ ମାନେ ଏମିତି ଯାହା ଯେମତି କରିଦେବି ଆଉ ସେମିତି ଭଲସ ଶିଖିନି ମତେ ସେମତି ତମେ ନନଭେଜ ଖାଉନ ନା ମତେ ନନଭେଜ ଉପରେ ଟିକେ ଭଲସେ ଆସିଛି।
ହୁଁ ନନଭେଜ ର କୋ ମାନେ ଖାଦ୍ୟ ଟା ଖାଇବା ଟା
ଚିକେନ।
ଭଲ ମୁଁ ବି ଏତେ ତବେଳେ ଖାଉଥିଲି ମତେ ସବୁଠୁ ମୋର ଫେବରାଇଟ ଚିକେନ ଥିଲା।
ମତେ ବି।
ହଁ।
ହଉ କଣ କର ଯ କର ମୁଁ କଲ କରିବି।
ହଉ ରଖୁଛି।
ହଁ କେ